ହ୍ୟାଲୋ ଜୟ ଜଗନ୍ନାଥ ଭାଇ।
ଜୟ ଜଗନ୍ନାଥ ଭାଇ।
କେମିତି ଅଛନ୍ତି?
କଣ କହିଲେ ଭାଇ?
ମୁଁ କହିଲି କେମିତି ଅଛନ୍ତି ଆପଣ?
ହଁ ମୁଁ ବହୁତ ଭଲ ଅଛି। ଆପଣ କେମିତି
ମୁଁ ଭଲ ଅଛି ଭାଇ।
ହଁ ଠିକ ଅଛି। ହଁ ଭାଇ ମୁଁ ତ ଜଣେ ରହୁଛି। ଏ ଘର ଭଡା ଟା ନେଇକି ବାଲିଗୁଡାରେ ତ ବର୍ଷା ପାଗକୁ ନେଇକି ଟିକେ ରୋଷେଇରେ ବିଳମ୍ବ ହେଇଗଲା। ଆଉଭି ଭିତରେ ରୋଷେଇ ଏବେ ସାରିକି ହଁ ପାଗଟା ଆ ବର୍ତ୍ତମାନ ବର୍ଷା ପାଗ ତ ନାହିଁ କହିବାକୁ ଗଲେ ମେଘୁଆ ପାଗ ଅଛି। ବର୍ଷା ତ ଦଉନାହିଁ ଏବେ।
ହୁଁ ହୁଁ। ଆଉ ଆପଣ ବର୍ଷା ହଉଛି ଭାଇ? ଏପଟେ ବି ବର୍ଷା ହଉଛି। କାଲି ରାତିରେ ବର୍ଷା ହଉଥିଲା ଆଜି ବର୍ଷା ହଉଛି। ଆପଣ ଏକୁଟିଆ ରହୁଛନ୍ତି?
ଏବଂ ମୋର ସାଙ୍ଗ ଦି ଜଣ ରହୁଥିଲୁ। ମୋର ସାଙ୍ଗ ସେ ଛାଡିଦେଲେ ରୁମ ଟା ଆଙ୍କର ଇଏ ଘର ଟା ଛାଡିଦେବେ ତ ମୁଁ ଏକୁଟିଆ ଅଛି ମୁଁ ମଧ୍ୟ ଏଇ ଦି ତିନି ଦିନ ଭିତରେ ଘରଟାକୁ ଛାଡିଦେବି।
ଆଛା। ଯିବା ଆସିବା ପାଇଁ ଆପଣ କଣ ମାଧ୍ୟମ ସବୁ ରଖିଛନ୍ତି?
ହଁ ଭାଇ ଯିବା ଆସିବା ପାଇଁକା ମୋ ପାଇଁ ନିଜର ଗୋଟେ ମଟର ଗାଡି ଟା ଅଛି
ହୁଁ ଆଚ୍ଛା ତାହେଲେ ଆପଣ ମଟର ଗାଡି ଚଲଉଛନ୍ତି?
ହଁ ଭାଇ
ଭଲ ଲାଗେ ଆପଣଙ୍କୁ ଗାଡି ଚଲେଇବା ପାଇଁ?
ହଁ ନିହାତି ଭାବରେ ମତେ ଭଲ ଲାଗେ ବାଇକ୍ ଟା ଖାସ୍ କରି ବାଇକ୍ ଟା ମତେ ଭଲ ଲାଗେ
ଚଲେଇବା ପାଇଁ ଭଲ ଲାଗେ। ମତେ ବି ବହୁତ ଭଲ ଲାଗେ ଗାଡି ଚଲେଇବା ପାଇଁ ଆଚ୍ଛା ଭାଇ ଆପଣ ଯେତେବେଳେ ଏବେ ଗାଡି ଧରିକି ବାହାରକୁ ବାହାରୁଛନ୍ତି
ହଁ।
କଣ କଣ ଅସୁବିଧା ଆପଣଙ୍ ସମ୍ମୁଖୀନ ହଉଛନ୍ତି ବର୍ତ୍ତମାନ? ଆଜିକାଲିର ସମୟକୁ ଯଦି ଆମେ ଦେଖିବା
ହଁ ଭାଇ।
ହୁଁ ଯଦି ଆମେ ଆଜିକାର ସମୟକୁ ଦେଖିବା
ହଁ ଭାଇ। ହଁ ମୁଁ କହୁଛି ଆଜିକା ସମୟରେ ଯେତେବେଳେ ଯେତେବେଳେ ବି ମୁଁ ବାହାର କୁ ମୋର ମଟର ଗାଡିରେ ବାହାରେ ତେବେ ମତେ ଖାସ୍ କରିକି ପ୍ରଥମତଃ ଆମର ରାସ୍ତା ରାସ୍ତା ବହୁତ ଜାଗାରେ କଦର୍ଯ୍ୟ ହେଇକି ଅଛି। ଯାହାକି ଏଇ ବର୍ଷା ମାସରେ କିମ୍ବା ଅନ୍ଧାର ଜାଗାରେ ସେଇଟା ଗୋଟେ ପ୍ରଥମତ ତ ମତେ ଲାଗେ ବହୁତ ସମସ୍ୟା ସୃଷ୍ଟି କରୁଛି ମୋ ପାଇଁ ବି ନୁହେଁ ସମସ୍ତ ଜନସାଧାରଣ ମାନଙ୍କ ପାଇଁ
ହୁଁ ସମସ୍ତଙ୍କ ପାଇଁ ମୋ ପାଇଁ ବି ରାସ୍ତା ଯଦି ଖରାପ ରହିବ ଆ ଗାଡି ଚଲେଇବାରେ ବହୁତ ପ୍ରକାର ଅସୁବିଧାର ସମ୍ମୁଖୀନ ହବା।
ନିହାତି ଆଉ ଦ୍ଵିତୀୟତ ମୁଁ ଯେତେବେଳେ ବି ରାସ୍ତାରେ ଗଲା ବେଳେ ପ୍ରାୟ ସମୟ ତ ଦେଖେ। ଆଁ ଯେମିତି କିି ଗାଈ, ଗୋରୁ, ଛେଳି ଏ ଏ ସବୁ ରାସ୍ତାକୁ ପଳେଇ ଆସନ୍ତି। ତା ଛଡା ଜୀବଜନ୍ତୁ ମଧ୍ୟ ହଠାତ୍ ଯେତେବେଳେ ଆମେ ଟିକେ ଆମର ଅ ଗତି ଟା ଟିକେ ଦ୍ରୁତ ଥାଏ ତେବେ ହଠାତ୍ ଆମ ସାମ୍ନାକୁ ଚାଲି ଆସନ୍ତି ସେତିକି ବେଳକୁ ଟିକେ ଆମେ ଅସୁବିଧାର ସମ୍ମୁଖୀନ ହେଇଥାଉ ସେଗୁଡା ଟିକେ ଯେମିତି ନହବ ଏ ଏକଥା ଟିକେ ମୁଁ ଚାହିଁବି ଆଉ।
ଏସବୁ ଅସୁବିଧା ଆପଣ ସମ୍ମୁଖୀନ ହଉଛନ୍ତି ନାଇଁ ତ ଦେଖନ୍ତୁ ଯଦି ଆପଣ ଏଇ ଅସୁବିଧା କଥା ମତେ କହୁଛନ୍ତି ଏବେ ଆପଣ ବି ଗାଡି ନେଇକି ଯାଉଛନ୍ତି। ମୁଁ ବି ଗାଡି ନେଇକି ଯାଉଛି ଆପଣ ବି ଯୋଉ ସମସ୍ୟା ସମ୍ମୁଖୀନ କରୁଛନ୍ତି। ମୁଁ ବି ସେଇ ସମସ୍ୟାର ସମ୍ମୁଖୀନ ହଉଛି ଏବେ ଦେଖନ୍ତୁ। ଗାଈଗୋରୁ ବୁଲା ଜୀବଜନ୍ତୁ ତାଙ୍କ ପାଇଁ ତ ଆମେ କିଛି କରିପାରିବାନି। କିନ୍ତୁ ଆମେ ମଣିଷ ହେଇ ହିସାବରେ ଆମେ ଆମେ ନିଜ ସୁବିଧା ଆମେ ଦେଖିପାରିବା। ଆମ ନିଜର ଆମେ କେମିତି ଆମେ ନିଜେ ସୁ ସୁରକ୍ଷିତ ରହିପାରିବା? ସେଇଟା ତ ଆମେ ଚିନ୍ତା କରିପାରିବା ମାନେ ଆମେ ଏବେ ଆମେ ଏବେ ଦେଖୁଛେ ଲୋକ ବହୁତ ସ୍ପିଡରେ ଗାଡି ଚଲଉଛନ୍ତି। ମାନେ ବହୁତ ତାଙ୍କ ଗାଡିର ଗତି ବହୁତ ରହୁ
ବହୁତ
ଯଉ ଅଧିକ ରହୁଛି ଆଚ୍ଛା ପ୍ରଥମ ଜିନିଷ ଆମେ ଯଦି ଯୋଉ ନିର୍ଦ୍ଧାରିତ ନିର୍ଦ୍ଧାରିତ ରାସ୍ତାରେ ନିର୍ଦ୍ଧାରିତ ଗତିରେ ଆମେ ଯଦି ଗାଡି ଚଲେଇବା
ସୁରକ୍ଷିତ ରହିବା।
ଠିକ ସୁରକ୍ଷିତ ରହିବା।
ହଁ ହଁ ହଁ ନିହାତି ନିହାତି।
କେବେ କେବେ ନିଜ ସୁରକ୍ଷିତ ଆମର ଯୋଉ ଗତି ଆମ ପାଇଁ ଧାର୍ଯ୍ୟ କରାହେଇଛି ଆମେ ସେଥିରେ ଥିଲେ ବି କେବେ ନା କେବେ ଆକ୍ସିଡେଣ୍ଟଏ ଯୋଉ ଆମର ଦୁର୍ଘଟଣାର ହଁ ଆମେ ହଉଛେ ଦୁର୍ଘଟଣା ଗ୍ରସ୍ତ ଆମେ ହଉଛେ ହଉଛେ। ଯଦି ଆମେ ଠିକ ଅଛେ ଗାଡି ଠିକ ପାର୍ଶ୍ଵରେ ଆମେ ଚଲଉଛେ ଆମେ ଠିକ ଗତିରେ ଚଲଉଛେ ଯେତିକି ଗତି ଆମ ପାଇଁ ନିର୍ଦ୍ଧାରଣ କରାଯାଇଛି ଆମେ ସେଥି ଗ ଗତିରେ ଆମେ ଯାଉଛେ ତଥାପି ବି ଯଦି ଆମେ ଆକ୍ସିଡେଣ୍ଟ ର ସମ୍ମୁଖୀନ ହଉଛେ ତା ପାଇଁ ବି କି ଛି ତା ପାଇଁ ବି କିଛି ମାନେ ଆମେ କରିପାରିବା। ଯେମିତି କିି ଯଦି ଆମେ କାର ଚଲଉଛେ
ହଁ।
ଯଦି ଆମେ କାର ଚଲଉଛେ ଆମର କାର ବସିଲେ ଆମର ପ୍ରଥମ କାମ ହବା କଥା ଯେ ଆମେ ହଁ ମାନେ ମାନେ ଯୋଉ ଆମର ଯାନବାହାନ ର ଚେକିଂ କରାଯାଉଛି ଯୋଉ ଚେକିଂ କରାଯାଉଛି କେବଳ ତା ନ ଡରିକି ନିଜର ସୁରକ୍ଷା ପାଇଁ ଆମେ ସିଟ ବେଲଟ ବାନ୍ଧିବା
ହଁ
ସେଇଟା ସେଇଟା ବାନ୍ଧିଲେ କଣ ଆମେ ନିଜେ ସୁରକ୍ଷିତ ରହିପାରିବା ଆଚ୍ଛା ବି ଆମେ ଆମେ ନିଜେ ଗାଡି ଚାଳକ ହିସାବରେ ଯଦି ଆମେ ସୁରକ୍ଷିତ ରହିବା ତ ଆମ ସହିତ ଯେତିେ ଜଣ ଅଛନ୍ତି ସେମାନେ ବି ମୋ ସହିତ ସୁରକ୍ଷିତ ରହିବେ ମୁଁ ଯୋଉ ଦୁର୍ଘଟଣା କରିଥାନ୍ତି ମୁଁ ଯୋଉ ଦୁର୍ଘଟଣା ଟା ଘଟେଇଥାନ୍ତି ସେ ତା ଯୋଗୁ ଯୋଉମାନୋନ ମାନେ ଯାହାଙ୍କ ସହିତ ହେଇଥାନ୍ତା କି ପ୍ରଭାବିତ ଯୋଉମାନେ ହେଇଥାନ୍ତେ ସେମାନେ ବି ସୁରକ୍ଷିତ ହେଇଯିବେ କାରଣ ଗାଡି ଚାଳକ ହିସାବରେ ମୁଁ ନିଜେ ସୁରକ୍ଷିତ ହେଲି ତ ମୋ ସହିତ ମୋ ମୋ ପରିବେଶରେ ଯେତିକି ଜଣ ଅଛନ୍ତି ପାଖ ପାଖରେ ସେମାନେ ବି ତାଙ୍କୁ ତାଙ୍କର ବି ସୁରକ୍ଷା ଟା ବର୍ତ୍ତମାନ ମୋ ଦାୟିତଵ ଏବେ ଏବେ ଯଦି ମୁଁ ଏବେ ମୁଁ ଯଦି ପାଞ୍ଚ ଜଣଙ୍କର ଦାୟିତ୍ଵ ନେଲି ମୁଁ ନିଜେ ମାନେ ଦାୟିତଵ ନଉଛି ଯେ ନାଇଁ ମୁଁ ସୁରକ୍ଷିତ ରହିଲେ ଆଉ ତିନି ଚାରି ଜଣ ସୁରକ୍ଷିତ ରହିପାରିବେ ସେମିତି ଆପଣ ବି ଯଦି ଆପଣ ସେଇ ମାନେ ସେଇ ପଥକୁ ଅନୁସରଣ କରିବେ ତମ ଆଉ ପାଞ୍ଚ ଜଣ ଉପକୃତ ହେବେ ଯଦି ଆଉ ଜଣେ ଡ୍ରାଇ ଆଉ ଜଣେ ଚାଳକ ମୋ ସହିତ ଗାଡି ଚଲାଉଛନ୍ତି ମୁଁ ମୋର ମାନେ ମୁଁ ମୋର ସୁରକ୍ଷ ର ବନ୍ଦୋବସ୍ତ କରୁଛି ଆଉ ସିଏ ତାଙ୍କ ସୁରକ୍ଷାର ବନ୍ଦୋବସ୍ତ କରୁଛନ୍ତି ତ ସିଏ ବି ଶରୁ କି ତଥିଲା
ହଁ ହଁ
ନିଜ ନିଜର ଖୃଷ୍ଟି ଦେବେ ନିଜର ସ୍ୱାସ୍ଥ୍ୟକୁ ନିଜର ଶରୀରକୁ ନିଜ ଜୀବନକୁ ଶଠିକ୍ରେ ମାନେ ଗୁରୁତ୍ୱ ଦେବେ ତାହେଲେ ଆମେ ସମସ୍ତେ ଠିକରେ ରାସ୍ତାରେ ଚାଲିପାରିବା ଗତିର ଯୋଉଠି ଆବଶ୍ୟକତା ନାହିଁ ଯୋଉଟା ଗୋଟେ ଯୋଉଠି ଗପିବ ସେଟା ଆବଶ୍ୟକତା ନାହିଁ ମୁଁ ସେଠି ସେତିକି ଗତିରେ ଯିବି ନାହିଁ ଯଦି ମୁଁ ମୁଁ ଯଦି ମୋଟର ଗାଡି ଚଲଉଛି ତାହେଲେ ମୋର ପ୍ରଥମ କାମ ହବା କଥା କି ମୁଁ ହେଲମେଟ ଚଟି ପିନ୍ଧିବି ଯଦ୍ଵାରା କି ଯଦି କାଲି ମୋର ଅସୁବିଧା ହଉଛି କି ଦୁର୍ଘଟଣାଗ୍ରସ୍ତ ତ ମୁଁ ହଉଛି ତାହେଲେ ମାନେ ମୁଁ ବି ମୋର ସୁରକ୍ଷା ଟିକେ ହେଇପାରିବ ମୁଣ୍ଡ ଟା ଆମର ନିଜର ମୁଣ୍ଡ ଟ ଯଦିଡ ମାଡ ହୁଅନ୍ତା ଆମକୁ ଯେ ଟକେ ଆଘାତ ପହଞ୍ଚ ତାା ଆମେ ସେଇ ଆଘାତରୁୁ ସେତେ ପରିମାଣର ଆଘାତ ଆମେ ବଞ୍ଚିଯାଆନ୍ତେ କିଛି ପରିମାଣରେ ତ ବଞ୍ଚିଯାଆନ୍ତେ
ହଁ ହଁ
ଆମେ ଆମେ ଏବେ ଚେକିଂ କୁ ଡରି ଦଣ୍ଡ କୁ ଡରି ଆମେ କରୁଛେ କଣ
ହ
ପୋଲିସ ଅଛନ୍ତି ଆଗରେ ଲଗେଇଦବା ସିଟ ବେଲଟ ହେଲମେଟ ଆମେ ସବୁବେଳେ ଡରିକି ସେ ଜିନିଷ ଲଗଉଛେ କରୁଛେ କିନ୍ତୁ ସେଇଟା ଆମର ତ ସେଇଟା ଆମର ଆବଶ୍ୟକତା ନାଇଁକି ଆମେ ଡରି କି କି ଦଣ୍ଡ ଭୟରେ ଆମେ ତାକୁ ଲଗେଇବା? ଆମେ ନିଜେ ସୁବିଧାରେ ରହିବା ଆମର ନିଜର ଉଁ ସୁ-ସୁରକ୍ଷିତ ଆମେ ରହିବା। ଆମେ ନିଜେ ସୁରକ୍ଷିତ ରହିଲେ ମୋ ସହିତ ଆଉ ପାଞ୍ଚ ଜଣ ସୁରକ୍ଷିତ ରହିବ।
ନିଶ୍ଚିତ।
ତାପରେ ଯୋଉ ଆମର ଗତି ଅବରୋଧକ ଅଛି। ରାସ୍ତାରେ ତାକୁ ଦେଖି ଦେଖି ଚାହିଁ ସେଇ ହିସାବରେ ଆମେ ଗାଡି ଚଲେଇବା। ଯଦି ତାକୁ ଆମେ ମାନିବାନି ଜେବ୍ରା କ୍ରସିଂ ଅଛି। ତାକୁ ଯଦି ଆମେ ମାନିବାନି ତାହେଲେ ଗାଡି ଦୁର୍ଘଟଣା ଗ୍ରସ୍ତ ହବାର ସମ୍ଭାବନା ଅଛି।
ନିଶ୍ଚିତ।
ତେଣୁ ସବୁ ପ୍ରକ କାର ଦୃଷ୍ଟିକୁ ଦେଖି ସବୁ ପ୍ରକାର ଜିନିଷକୁ ଆଖି ଆଗରେ ରଖି ମୁଁ ଯଦି ମୁଁ ମୁଁ ମୁଁ ମୋ ନିଜ ସୁରକ୍ଷାକୁ ଦେଖିବି ମୋ ସହିତ ଆଉ ପାଞ୍ଚ ଜଣ ଚାଳକ ତାଙ୍କ ସୁବିଧାକୁ ଦେଖିବେ ତ ଆମେ ସାମଗ୍ରୀକ ଭାବରେ ସମସ୍ତେ ସୁରକ୍ଷିତ ରହିବେ। ଯଦି କେବଳ ମୁଁ ମୋ ଚି ଚିନ୍ତା କରିବି ଆଉ ଚାରି ଜଣ ତାଙ୍କ ଚିନ୍ତା କରିବିନି। ତାହେଲେ ହୁଏତ ମୁଁ ସୁରକ୍ଷିତ ହେଇପାରେ କିନ୍ ସେମାନେ ଦୁର୍ଘଟଣାର ଶିକାର ହେଇପାରନ୍ତି। ଆ ତାଙ୍କର ଦୁର୍ଘଟଣାର ଶିକାର ହବାଟା ତାଙ୍କର ଦୁର୍ଘଟଣା ଗ୍ର ସବ ଏଟା ଦରକାର ପଡିଲେ ସେଇଟା ମୁଁ ଉପରେ ବି ପ୍ରଭାବ ପକେଇ ପାରେ। ଯଦିଓ ସେଠି ମୋ ଭୁଲ ଥାଉ କିମ୍ବା ନଥାଉ।
ହଁ ଭାଇ।
ତେଣୁ ଦେଖି ଚାହିଁକି ସବୁବେଳେ ଗାଡି ଚଲେଇବା କଥା।
ହୁଁ।
ଉଁ ଠିକ ଜାଗାରେ ଆମେ ମୋବାଇଲ ର ବ୍ୟବହାର ଯୋଉ କରୁଛେ ଗାଡି ଚ ଚଲେଇବା ସମୟରେ ମୋବାଇଲର ବ୍ୟବହାର କିଛି କରିବା କଥା ନୁହଁ ଯଦି ଆମକୁ କୌଣସି ଫୋନ ଆସୁଛି। ଆମେ ଗାଡିକୁ ଗୋଟେ ପାର୍ଶ୍ଵରେ ଗାଡିଟାକୁ ରଖି ଆମେ ଦି ମିନିଟ ବି କଥା ହେଇଯାଇ କରିବା ଯଦି ସେତେ ଦରକାରୀ କଲ ଥାଏ ତ ଯଦି ତ ଦରକାରୀ କଲ ନଥାଏ ତ ଆମେ ଗାଡି ରଖିଲା ପରେ ବି ଆମେ କଥା ହେଇପାରିବା ଯଦି କିଛି ଦରକାରୀ କ ପ ମାନେ ଆସୁଛି ଫୋନ ଆସୁଛି କି ଯାହାବ ଆସୁଛି ଆମ ପାଖକୁ ଆମେ ଗୋଟେ ଗାଡିଟାକୁ ଗୋଟେ ପାର୍ଶ୍ଵରେ ଲଗେଇ ଆମେ କଥାବାର୍ତ୍ତା ହେଇପାରିବା।
ହଁ ଭାଇ।
ଆମେ ଛୋଟ ଛୋଟ ଜିନିଷକୁ ଧ୍ୟାନ ଦେଲେ ଆମେ ରାସ୍ତାରେ ଠିକରେ ଯିବା ଆସିବା କରିପାରିବା ଆମେ ବି ସୁରକ୍ଷିତ ରହିବା। ଅନ୍ୟମାନେ ବି ସୁରକ୍ଷିତ ରହି ହଉ ଭାଇ ଆପଣଙ୍କ ସହିତ କଥା ହେଇ କଥା ହେଇ ପୁଣି କଥା ହବା ଆଉ।
ଠିକ ଅଛି ଆପଣ ଯୋଉ କଥାଟା କହିଲେ ଭଲ ଲାଗିଲା। କାରଣ ପ୍ରତ୍ୟେକ ବ୍ୟକ୍ତିଗତ ଭାବେ ଯଦି ଆମେ ସଚେତନ ରହିବା ତେବେ ନି ନିଜର ଜୀବନ ସହିତ ଆମ ଚତୁର୍ପାଶ୍ଵରେ ଥିବା ସମସ୍ତ ମାନଙ୍କର ଜୀବଜନ୍ତୁ ହଉ କି ଲୋକମାନେ ସମସ୍ତଙ୍କର ଜୀବନ ପ୍ରତି ସୁରକ୍ଷିତ ରହିବା ଆମେ ସମସ୍ତ ନିୟମକୁ ପାଳନ କରି ଯଦି ଆମେ ଗାଡିଟାକୁ ଚଲେଇବା ରାସ୍ତାରେ ସମସ୍ତ ସମସ୍ତେ ସୁରକ୍ଷିତ ରହିବେ ଆଉ ବହୁତ ଭଲ କଥାଟା କହିଲେ ଭାଇ।
ଧନ୍ୟବାଦ ଭାଇ ରହିଲି ପୁଣି କଥା ହବା।
ଠିକ ଅଛି ଭାଇ ଧନ୍ୟବାଦ।